ହ୍ୟାଲୋ।
ଆପଣଙ୍କ ନାଁ ର କଣ କମ୍ପ୍ଲେନ୍ ଆସିଛି, ଆପଣ ମାନେ ଏଇ ଜଙ୍ଗଲରୁ ଆଉ ସବା ଯେତେ ଗଛ ଅଛି ଉଁ, କି କିଏ ଗଛ କଣ ହବ? ଗ ଛ କାଟି ଦଉଚନ୍ତି।
ହ୍ୟାଲୋ, ଆପଣଙ୍କ ଆବାସ ଟା ମୁଁ କ୍ଲିୟର୍ ଆସୁନି, ଆପଣ ଏଇ ଯେଉଁ ମୁଁ ଗଛକା କାଟୁଚି ସେଥିପାଇଁ ଆପଣଙ୍କୁ କଲ୍ କରଥିଲେ କି?
ଆଜ୍ଞା, ଆଜ୍ଞା। ଆପଣଙ୍କ ନାଁ କମ୍ପ୍ଲେନ୍ ଆସିଛି ତ, ଆପଣ ଅଧିକ ପରିମାଣରେ ଗଛ କା ଟି ଦଉଛନ୍ତି ତ ସେଇ ପାଇଁ ଆପଣଙ୍କ ନାଁର କମ୍ପ୍ଲେନ୍ ଟା ଆସିଚି।
ଆଜ୍ଞା ଦେଖୁନ ନାଇଁ ମୋର ଆ, ବେପାର ହେଲା ଗଛ କାଟିକି ଗଛରୁ ମୁଁ ପେପର୍ ତିଆରି କରେ, ଯେଟା ଆପଣ ଖାତା, କଲମ ରେ ଲେଖୁଛନ୍ତି କାଗଜ, ମୋର ହଉଚି କାଗଜ ଫ୍ୟାକ୍ଟ୍ରି ଅଛି ସେଥିପାଇଁ ମୁଁ ଗଛ କାଟିକି ସେଥିରୁ ମୁଁ କାଗଜ ଏକା ତିଆରି କରେ।
ଇଁହା, ଆଜ୍ଞା ମୁଁ ବୁଝୁଛି ବାକି ଯେତେ ସବୁ ମାନେ ଆପଣ ଯଦି ଗଛ କାଟିକି ମାନେ ଆପଣଙ୍କର ଚଳୁଛନ୍ତି ଆପଣଙ୍କ ଫ୍ୟାକ୍ଟ୍ରି ରେ ତାନେ କରିପାରିବେ, ବାକି ଆପଣଙ୍କ ଅଧିକ ପରିମାଣ ଆପଣ ଗଛଟା କାଟୁଚନ୍ତି ଯେହେତୁ ସେଇପାଇଁ ଆପ ଆପଣଙ୍କର କମ୍ପ୍ଲେନ୍ ଟା ଆମ ପାଖକୁ ଆସିଛି।
ଆଜ୍ଞା ମୁଁ କାଟୁଚି ଏଥିପାଇଁ ଅଧିକା କାହିଁ ନା ମାର୍କେଟ୍ ର ଯେହେତୁ ଆଗକୁ ଏକ୍ଜାମ୍ ଆସୁନି ପିଲାମାନଙ୍କର ସେଥିପାଇଁ ଆମକୁ ଓଡର୍ ଆସିଛି ବେଶୀ। ପରିମାଣରେ ପେପର୍ ସାପ୍ଲାଇ ପାଇଁ, ବୁଝିପାରିଲେ ନା? ଯେହେତୁ ଏକ୍ଜାମ୍ ଅଛି, ପିଲାମାନେ ଏକ୍ଜାମ୍ ପେପର୍ ରେ ଦେବେ ଖା ଆ ଆଜିକାଲି ତ ଆଉ ଅଲଲାଇନ୍ ହେଇନି ଏକ୍ଜାମ୍ ଟା ସେମାନେ ଫିଜିକାଲ୍ ବସିକି ଲେଖିବେ। ଲେଖିନେ ସେ କାଗଜ ଲେଖିବେ କାଗଜ ଅଧିକ ମାତ୍ରାରେ ଡିମାଣ୍ଡ ଆସିଛି ଯେ କାଗଜ ଅଧିକା ରୁ ଅଧିକା ଦରକାର କାରଣ ଅଁ, ପେପର୍ ସେଠି ଛାପା ହବ। ଯେହେତୁ ସେମାନେ ପରୀକ୍ଷା ଦେବେ ସେ ପେପର୍ କୁଶ୍ଚେନ୍ ନେଖାହବ। ଆଉ ସେ ତେଣୁ ତାକୁ ପେପର୍ ଦିଆହବ, ସେଥିପାଇଁ ଆମ ଡିମାଣ୍ଡ ଏଇକ୍ଷଣ ଟିକେ ବଢିଯାଇଚି। ଯେତିକି ଏଁ, କାଟା ହଉଥିଲା ଗଛ ତାଠାରୁ ଦି ଗୁଣ ବଢେଇ ଦେଇଚନ୍ତି, କାଟା କାହିଁକିନା ଯେହେତୁ ଟେନକା ଆଗକୁ ଅଛି ଏକ୍ଜାମ୍ ଟା ଟେନ୍ଥ ପ୍ଲସ୍ ଟୁ, ପ୍ଲସ୍ ଥ୍ରୀ ଚାଲିଚି, ଆପଣ ଦେଖିବେ ଛୁଆ ତିନି ଚାରି ମାସ ଭିତରେ ଟେନ୍ଥ, ପ୍ଲସ୍ ଟୋ ପ୍ଲସ୍ ଥ୍ରୀ ଙ୍କର ଏକ୍ଜାମ୍ ଚାଲିବ। ସେଥି ଆପନ୍ ଆମ ଓଡିଶାରେ କେତେ ଛୁଆ ପରୀକ୍ଷା ଦଉଚନ୍। ଆଉ ସେଥି ମଧ୍ୟରୁ କେତେ କୁଟି ଛୁଆ ପରୀକ୍ଷା ଦେବେ। ସେଇ ଅନୁସାରେ ଆମର ଗଛ କାଟା ଟା ଏଇକ୍ଷିଣା ଚାଲିଚି। ଏଁ, ଯେହେ ତ ଏଇ ଛୁହା ଆପଣଙ୍କ କହୁଚନ୍ତି ଯେଟା ତ ଠିକ ବୁଝିଚି। ତାଙ୍କର ଯେହେତୁ ଏକ୍ଜାମ୍ ଟା ଅଛି କରିପାରିବା ନାହିଁ।
ଦେଖନ୍ତୁ ଆପଣ ମାନେ ଯେ ଗଛ କାଟୁଚନ୍ତି ଯେ ଆପଣ କଇ ପାରି ଏ ମାନେ ନର୍ମାଲ୍ ବାଉଁଶ ଗଛ କାଟୁଛନ୍ତି ନା ଆଉ କି କି ଗଛ କାଟୁଚନ୍ତି? ଦେନେ ମୁଁ ଆପଣଙ୍କୁ କହିମି।
ଆଜ୍ଞା। ଆପଣ ଯାହା କହୁଛନ୍ତି ଠିକ୍, ମୁଁ ବାଉଁଶ ଗଛ ଯେଟା ପେପର୍ ଆମର ତିଆରି ହୁଏ, ସେ ଗଛ ବି ଆମର କାଟା ହଉଛି ଆଉ ଯେଟା ଆପଣ ପେପର୍ ତିଆରିି ହୁଏ ଆଉ ଗୋଟେ ଗଛ ଅଛି ଆପଣଙ୍କର ସେ ଗଛଟା ଜଙ୍ଗଲରେ ମାତ୍ରା ବହୁତ କମି ଯାଇଛି, ସେ ଗଛ ଆମେ ବି କିଛ କିଛ କାଟୁଛେ। ଯେହେତୁ ବାଉଁଶ ଗଛରୁ ଆ ସବୁ ହେଇପାରୁନାହିଁ। ଯେ ମାନେ ପେପର କୁଳୁନି ଯେତିକି ବାଉଁସ ଗଛ ଅଛି, ସେଥିରୁ ଉମ୍ ପର୍ଯ୍ୟାପ୍ତ ପରିମାଣର ଉମ୍ ବାଉଁଶ ମିଳି ପାରୁନି। ଜଙ୍ଗଲରେ ବି ଆସ୍ତେ ଆସ୍ତେ ସରି ଆସିଲାଣି ବୁଝୁଚ? ଜଙ୍ଗଲରେ ବି ଅଧିକାଂଶ ଗଛ ଆଉ ନାହିଁ। ସେଥିପାଇଁ ଆମେ ଯେତିକି ପାଉଛେ, ସେତିକି ଆମେ କରୁଛେ। ଆଉ ଯେତିକି ମିଳୁଛି, ସେତିକି ଆଣୁଛେ ଆଉ।
ଦେଖନ୍ତୁ, ଆ
ଏବେ ତ, ମୁଁ ଆପଣ ଯାହା କହିଲେ ଠିକ କହିଲେ, ଯେ ପରୀକ୍ଷା ଅଛି ପେପର୍ ଦରକାର, ବାକି ଗୋଟେ ଏବେ ନୂଆ ରୁଲ୍ ଆସିଛି, ସରକାର ତରଫରୁ ଯେ ଗୋଟେ ଲିମିଟ୍ ଆସିଛି, ଯେ ଆପଣଙ୍କର ଯାହା ବି ଫ୍ୟାକ୍ଟ ଥାଉ ଆପଣଙ୍କର ମାନେ ଗୋଟେ ଲିମିଟ୍ ଅଛି ଯେ ଆପଣ ଏତିକି ଉପରେ ଗଛ କାଟି ପାରିବେ ନାହିଁ। ତ ଯଦି ଆପଣ, ସେତିକି ଗଛ ମାନେ ଗଛ ଉପରକୁ କାଟିବେ ତ ଆପଣଙ୍କର ଫ୍ୟାକ୍ଟ୍ରି କୁ ବନ୍ଦ କରିବାକୁ ହି ପଡିବ ସରକାରଙ୍କୁ, କି କିଛି ଅ ଅଧିକ ଷ୍ଟେପ୍ ନେବାକୁ ପଡିବ, କାହିଁନା ଦେଖନ୍ତୁ, ଗଛ ଆଜିକାଲି ମାନେ ଫ୍ୟାକ୍ଟ୍ରି ବହୁତ ହେଇଗଲାନି ଆ ଫ୍ୟାକ୍ଟ୍ରି ତ ଆଜିକାଲି ବହୁତ ହେଲାନି, ଯଦି ଅ ଏତେ ଫ୍ୟାକ୍ଟ୍ରି ମାନେ ଡେଲି ଡେଲି ଏତେ ଗଛ କାଟିବେ, ତ ସେଇଟା ପରିବେଶ ପାଇଁ ଠିକ ନୁହେଁ। ତ ଡେଲି ଡେଲି ନା, ଡେଲି କିଏ କିଏ ଆସିଛି କିଏ କିଏ ନୂଆ ଫ୍ୟାକ୍ଟ୍ରି ଖୋଲୁଛି, ଗଛ କାଟିକି ନେଇଯାଉଛି। ତ ଏର କନ ହବନି ସେଇଥିପାଇଁ ସରକାରର ନୂଆ ରୁଲ୍ କାଢିଛନ୍ତି। ଯେ ଗୋଟେ ଲିମିଟ୍ ଅଛି, ଆପଣ ଆପଣଙ୍କର ଯଦି ଫ୍ୟାକ୍ଟ୍ରି ଅଛି, ଆପଣ ଗଛ କାଟୁଛନ୍ତି, ତ ସେଇଅନୁସାର ସରକାରଙ୍କୁ ଜଣେଇକି ଯେ ଆପଣଙ୍କ ଲିମି ଅ-ଅନୁସାରେ ହିଁ ମୁଁ ଗଛ କାଟୁଛି, ସେ ଲିମିଟ୍ ଅନୁସାରେ ହିଁ ଆପଣ କାଟିବେ, ଆପ-ଆମର ଅଫିସର ଯିବେ ଦେଖିବେ, ଯେ ଆପଣ ସେଇ ଲିମିଟ୍ ଅନୁସାରେ କାଟୁଛନ୍ତି କି ନାହିଁ? ସେ ଅନୁସାରେ ଆପଣ କାଟି ପାରିବେ। ଯଦି ଆପଣଙ୍କର ବେଶୀ କାଟିଲେ ତ ଆପଣଙ୍କ ଫ୍ୟାକ୍ଟ୍ରି ବେନ୍ କରିଦିଅବା ଦିଆଯିବ, ନହେନେ ଆପଣଙ୍କ ଉପରେ ଜୁରୁମାନା ବହୁତ ଲାଗିପାରିବ।
ଆଜ୍ଞା ମ୍ୟାମ୍, ମୁଁ ବୁଝି ତ ପାରୁଛି, ଯେହେତୁ ମାର୍କେଟରେ ଡିମାଣ୍ଡଟା ଟିକେ ଅଧିକା ଥିଲା ଯେ ମୁଁ କାଟି ଚାଲିଛି ଆଉ ମୁଁ ଏତେ ଦେଖିଥିନିଙ୍ଗ ଯେ ଗ-ଗମେଣ୍ଟର ନୂଆ ରୁଲ୍ ଆସିଛି ଆଉ ମୁଁ ୟା ବିଷୟରେ କିଛି ଜାଣିବି ଥିନିନି। ସେଥିପାଇଁ ମୁଁ ତ କ୍ଷମା ମାଗୁଛି, ସରକାରଙ୍କୁ ଏ ବିଷୟରେ ମୁଁ ନିହାତି ଭାବେ ଯାଇକି ଫରେଷ୍ଟ ଅଫିସରଙ୍କ ପାଖରେ ଯାଇକି ଜଣେଇମି ଯେ, ମୁଁ ଯେହେତୁ ଅଧିକା ମାତ୍ରାରେ ଗଛ କାଟିଦେଇଛି ଆଉ ତା ପାଇଁ ମୋତେ ଯ-ଯଥା ପରିମାଣରେ ଯେତିକି ମୋତେ ଟଙ୍କା ଦବାର ଥିବ ମୁଁ ଦେଇଦେମି ଆଉ ଫାଇନ୍ ଯାହା ହବ ମୁଁ ସେଟା ଦେମି ଆଉ ଯଦି ତା ପରେ ବି ଯଦି ଆଉ ତା ଉପରେ ମୋ କଳକାରଖାନା ପ୍ରତିରୁ କିଛି ଅସ-ସମସ୍ୟା ତ ଆସିବନି ୟା ବିରୁଦ୍ଧରେ?
ନା, ଯଦି ଆପଣ ଯାଇକି ସବୁ ସମାଧାନ କରିଦେବେ ଆଉ ଆପଣ ଏତେ ଯାଏ ଯେତିକି ବି ମାନେ ଗଛ ଅଧିକ ପରିମାଣ କାଟିଛନ୍ତି ତାର ଯଦି ଆପଣ ଫାଇନଟା ଦେଇଦେବେ। ତାହାନେ ଆପଣଙ୍କ ଉପରେ କିଛି ଷ୍ଟେପ ନିଆଯିବନି। ଆ ଯଦି ଆପଣ ୟା ପରେ ବି ଅଧିକ ପରିମାଣର ଗଛ କାଟିଲେ ତାପରେ ଆପଣଙ୍କ ଉପରେ ଷ୍ଟେପ୍ ଟା ନିଆଯିବ ଆପଣ ଯାଇକି ଆପଣ ଯେତିକି ବି କାଟିଛନ୍ତି କଣ କରିଛନ୍ତି? ତାର ସବୁ ଡିଟେଲସ କହିକି ଆପଣଙ୍କ ଯେତେ ଜୁରିମାନା ହଉଛି ଫାଇନ୍ ହଉଛି ଆପଣ ଯଦି ଦେଇଦେବେ ତାପରେ ଯଦି ଆପଣ ସେଇ ଲିମିଟ ଅନୁସାରେ ସରକାରଙ୍କ ନିୟମ ଅନୁସାରେ ଚାଲିବେ ଗଛ କାଟିବି ସେଇ ଅନୁସାରେ ତ ଆପଣଙ୍କ ଉପରେ ଉପରେ କିଛି ଷ୍ଟେପ ନିଆଯିବନି। ଆପଣ ଦେଖନ୍ତୁ ଅ ଏ ଆଜିକାଲି ତ ବହୁତ ହେଇଗଲାଣି ନା ବହୁତ ଫେକ୍ଟ୍ରୀ ଏକା ହେଇଗଲାଣି। ତ ସମସ୍ତେ ଯ ଯଦି ଡେଲି ଡେଲି ଏତେ ଗଛ କାଟିବେ ତ ସେଟା ହେଇପାରିବନି। ସେଇ ପାଇଁ ସରକାର ଏଇ ରୁଲଟା କାଢ଼ିଛି ତ ଆପଣଙ୍କୁ ସେଇ ଲିମିଟ ଅନୁସାରେ ଗଛ କାଟିବାକୁ ପଡିବ। ଆଉ ଆପଣ ଯାଇକି ଆପଣଙ୍କର କେତେ ଗଛ କାଟିଛନ୍ତି ସେ ଅନୁସାରେ ଆପଣଙ୍କୁ ଫାଇନଟା କାଲି ଭରିବାକୁ ପଡିବ ଆମ ଅଫିସର କାଲି ଆପଣଙ୍କ ଘରକୁ ଯିବେ ଆପଣଙ୍କୁ କିଛି କରିବାକୁ ପଡିବନାହିଁ ଆମ ଅଫିସ କାଲି ଆ ଆପଣଙ୍କ ଘରକୁ ଯିବେ ଯାଇକି ବୁଝିବେ? ଆପଣ ଯେ କେତେ କେତେ ଗଛ କେଠି କେଠି କାଟିଛନ୍ତି? ତାର ସବୁ ହିସାବ ନେବେ ଆପଣଙ୍କୁ ଦେଖି ଫାଇନ ଦବାକୁ ପଡିବ।
ମୁଁ ବୁଝିପାରିଛି ଯେହେତୁ ମୁଁ ଅଧିକ ମାତ୍ରାରେ ଗଛ କାଟି ଦେଇଛି ଆପଣ ବି ଯାହା କହୁଛନ୍ତି ତ ଠିକ କହୁଛ। ଯେହେତୁ ମୁଁ ଜାଣି ପାରିଥିଲିିନି ଏତେ ଗଛ କାଟିବା ମାନେ ଇଲିଗାଲ ହେଇଛି। ମାର୍କେଟ ଯେହେତୁ ଅଧିକା ଡିମାଣ୍ଡ ଥିଲା ସେଥିପାଇଁ ମୁଁ କାଟିଦେଇ ମୋର ସପ୍ଲାଇ ପାଇଁ ବେଶୀ କଷ୍ଟମର ଆସିଥିଲେ। ତାଙ୍କ ଡିମାଣ୍ଡ ଥିଲା ପେପର ମୋର କୁଳଉ ଥିଲାନି ସେଥିପାଇଁ ମୁଁ ଅଧିକ ଗଛ କାଟି ଦେଇଛି। ମୁଁ ତ ଆଉ ଜାଣିନି ଆପଣ ଯାହା କହୁଛନ୍ତି ଠିକ କିନ୍ତୁ ଆପଣ ଯେ କହୁଛ କେଠି କେଠି ଗଛ କାଟିଥିଲେ କେତେ କାଟିଥିଲେ ସେଟା ତ ମୋ ପାଖରେ କିଛି ଲିଷ୍ଟ ନାହିଁ। ଆପଣ ଯେ କହୁଥିଲେ ଏଠି କେତେ କାଟିଚ ସେଠି କେତେ ଗଛ କାଟିଛ? ସେରକୁ ମୋରତ କିଛି ଲିଷ୍ଟ ନାଁଇ ଯେ କେତେ କାଟା ହେଇଛି? ଯାହା ମୁଁ ଯେତେବେଳେ ସେଠି ଯେତେବେଳେ ଯାହା ପାଇଛି ସବୁ କାଟିକି ନେଇଜାଇଛି ସେରାକୁ ମାନେ କିଛି ରେକର୍ଡ ନାହିଁ ଯେ ମୁଁ କେତେ କିସ କାଟିଛି?
ଦେଖନ୍ତୁ ଆପଣ ଯଦି ଫ୍ୟାକ୍ଟ୍ରି କରିଛନ୍ତି ଆପଣଙ୍କ ପାଖରେ ସବୁ ରେକର୍ଡଟା ରହିବା ଦରକାର। ସରକାର କେତେବେଳେ କିସ ନୂଆ ନିୟମ ଆଣିଦବ ସେଟା କେହି ଜାଣେନି? ଯେହେତୁ ଆପଣ ଗୋଟେ ଫ୍ୟାକ୍ଟ୍ରି ଖୋଲିଛନ୍ତି ଏଇଟା ଜାଣିଥିବା ଦରକାର ଯେ ଆପଣ କେଇଠୁ କେତିକି ପରିମାଣରେ ଗଛ କାଟିଛନ୍ତି। ଏନେଇ ସେଇ ଜାଗାର ଯାଇକି ଆନ୍ ଆପଣଙ୍କ ଯେ ଯେତିକି ଫାଇନ୍ ମାନେ ଯୁରିମାନା ଆପଣଙ୍କୁ ଆପଣ ଦେଇଥିବେ। ସେ ଅନୁସାରେ ଗଛ ସେଇ ସେଇ ଜାଗାରେ ସବୁଆଡେ ଲଗାଯିବ। ତ ଆପଣଙ୍କୁ ସେ ଲିଷ୍ଟଟା ରଖେଇଥିବା ନିହାତି ଦରକାର। ଆପଣ ଯଦି ରଖି ନାହାନ୍ତି ତ ସେଇଟା ମୁଁ ଜାଇନାହିଁ ଆ ଆମ ଅଫିସର ଆଉ କି ସ ଷ୍ଟେପ ନେଇପାରେ କି ନ ନେଇପାରେ କିନ୍ତୁ ଏଟା ସବୁ ଫ ମାନେ ଯେମେ କାଗଜ ବନଉଛନ୍ତି ସେମାନେ ରଖିଥିବା ଦରକାର ଯେ କେଇଡୁ କେଇଡୁ କେତେ ପ ପରିମାଣରେ ସେମାନେ କାଟିଛନ୍ତି ଦିନେ। ଜାଣିଥିବା ଦରକାର ଯେ ଏଇଠୁ ଏଇଠୁ ଏତିକି କାଟା ହେଇଛି ମାନେ ଯାହା ଅବଶ୍ୟ ସବୁ କାମରେ ତ ଆପଣ ଯଦି ରଖିନାହାନ୍ତି ତ ଅଫିସର ଯାଇକି ତାର ଦେଖିବ। ଆପଣ ଆପଣ କହିବେ ଆପଣଙ୍କର ଅସୁବିଧା ଯେ ମୁଁ ଆକୁ ରଖେନି ମାନେ ଅମ ଷ୍ଟାର୍ଟିଂ କରିଥିଲି ମୁଁ ଜାଣିିନାହିଁ ତ ସର୍ ତାପରେ ଅଫିସର ମାନେ ଆପଣଙ୍କୁ ଯାହା ବୁଝେଇବେ କହିବେ ଆଉ।
ମୁଁ ମ୍ୟମ ଆଚୁଆଲି ଯିଏ ବୁଝାବୁଝି କରୁଥିଲେ ମୁଁ ତ ଯାଇନି ଗଛ କାଟ ପାଖକୁ ଯିଏ ମୁଁ ଯାହାକୁ ପଠେଇଥିନି ସେ ଯାଇଥିଲେ। ମେନ୍ ହେଲା ସିଏ ମୋ ପାଖରେ ଯିଏ କାମ କରୁଥିଲେ ମୋ କମ୍ପାନୀର ସିଏ ଅଲଗା କମ୍ପାନୀକୁ ପଳେଇଛନ୍ତି। ତାଙ୍କ ପାଖରେ ସବୁ ରେକର୍ଡ ଥିଲା। ସେ ତାଙ୍କ ଡେସ୍କଟପ୍ ଟା ନେଇକି ପଳେଇଯାଇଛନ୍ ମାନ ତାଙ୍କର ଲାପଟପ ଟା ସେ ନେଇକି ପଳେଇ ଯାଇଛନ୍ ଅଲଗା କମ୍ପାନୀକୁ। ଆଉ ସେ ଯେହେତୁ ଟିକେ କମ୍ପାନୀର ତାଙ୍କର ଟିକେ ଝଗଡା ହେଇଥିଲା। ଯେହେତୁ ସିଏ ଆଉ ମାନେ କଲ କରିବାକୁ ଉଠଉ ବି ନାହାନ୍ତି ଆଉ ରେକର୍ଡରା ତାଙ୍କରି ପାଖରେ ସବୁ ଅଛି। ତାଙ୍କ ପାଖକୁ ବି ମୁଁ ଯାଇଥିନି ଯେ କହିଥିଲି ହିନି ଯାହା ହେଇଛି ହେଇଚି ଆଉ ଆପଣ ଆମ ରିପୋର୍ଟ ଟା ସବୁ ଦେଇଦଉ ରେକର୍ଡଟା ଯେହେତୁ ଆପଣଙ୍କର ରହିଯାଇଛି ସେ କହିଲେ ନା ମୁଁ କିଛି ଦେଇପାରିବିନି ସେର ଯେହେତୁ ରାଗି ଯାଇଛନ୍ ଏ କମ୍ପାନୀର ଟିକେ ତାଙ୍କ ସାଙ୍ଗରେ ଟିକେ ମାନେ ଝଗଡା ହେଇଥିଲା ଯେହେତୁ ସେ ତାହେଲେ ଆଉ କିଛି ବୁଝିବାକୁ ନାରାଜ। ସେଥିପାଇଁ ମୁଁ ବହୁତ ହଇରାଣ ବି ହେଉଛି ହେତୁ ସିଏ ଆଉ ଶୁଣୁନାହାନ୍ତି କିଛି। ଆଉ ସେଇପାଇଁ ମୋର ରିକର୍ଡ କିଛି ନାହିଁ ମୁଁ ସେଇଟା କହୁଛି। ରିକର୍ଡ୍ ସବୁ ଅଛି କିନ୍ତୁ ତାଙ୍କ ପାଖରେ ଅଛି ସବୁ।
ହୋଉ ସେଟା ଆମ ଅଫିସର ମାନେ କାଲି ଯାଇକି ଆପଣଙ୍କ ପାଖରୁ ମାନେ ଆପଣ କାଲି ଏଇ କଥାଟା ଆମ ଆମ ଅଫିସର ମାନଙ୍କୁ କହିକି ମାନେ ସିଏ ସବୁ ବୁଝେଇବେ। ଆଉ ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ।
ଠିକ୍ ଅଛି ମ୍ୟମ୍ ଠିକ ଅଛି ତାହେଲେ ରହୁଛି।
ଆଜ୍ଞା।